ହ୍ୟାଲୋ।
ହୁଁ ହୁଁ।
ହେଲୋ ହେଲୋ।
ଶୁଭୁଛି?
ହୁଁ ଶୁଭୁଛି। ହଁ କଣ ଖବର ସବୁ?
ହୁଁ ଭଲ ଆଉ କଣ ଗୋଟେ କହୁଥିଲୁ ଚିକେନ୍ କରିଛୁ ସେଇଟା କଣ
ହଉ।
ଆଉ ସେ ଚିକେନ୍ ର କଣ୍ଟା କଣ ପାଇଁ ଭଲ ଲାଗେ ଖାଇଆକୁ?
ଚିକେନ୍।
ଚିକେନ୍ ର ଯୋଉ କଣ୍ଟା ପିସ୍ ଗୁଡାକ କଣ ପାଇଁ ଭଲ ଲାଗେ ଖାଇଆକୁ?
ମତେ ଭଲ ଲାଗେ ବହୁତ୍।
ସେଇଟା କଣ ପାଇଁ ଭଲ ଲାଗେ?
କଣ ପାଇଁ, ପାଟିିକି ଭଲ ଲାଗେ କଣ ପାଇଁ ଭଲ ଲାଗେ ମୁଁ କେମିତି କହିବି? ତତେ କାହିଁ ଭଲ ଲାଗେ?
ମତେ ଭଲ ଲାଗେ, ସେଇଟା ତାର ଯୋଉ ଯୋଉ ମାଂସ ଗୁଡା ଲାଗିଥାଏ, ସେଟା ନରମ ନରମ ଥାଏ ସେଥିପାଇଁ। ଆଉ ସେ କଣ୍ଟା ଗୋଟେ ବାହାରେ ଗୋଟେ କଣ ଗୋଟେ ବାହାରେନି?
ହଁ ଶ୍ୱାସ ଟାଇପର ବାହାରେ, ହୁଁ ଶ୍ୱାସ । ଚିକେନ୍ ଲଭର୍ ପୁରା ଆଉ।
ହୁଁ ଆଉ ମାଛ ଭଲ ଲାଗେ କି ନାହିଁ?
ମାଛ ଦେଶି ମାଛ ଟିକେ ଭଲ ଲାଗେ।
ଦେଶୀ ମାନେ? ଓ ହୋ ନଈରୁ କେବେ ମାଛ ଧର ମା ମାଛ କେବେ ନଈରୁ ଧରିଛୁ?
ଆମ ଆଡେ ନଈ ନାହିଁ।
ନଈ ନୁହଁ ପୋଖରୀ। ବର୍ଷାଦିନ ହେଲେ ତ ସେ ପାଣି ହେଇଯାଏ ଘର ସାରା, ମାନେ ନଈସ
କରିବି ଧର
ହୁଁ ଆମର ସେଇଠି ଗୋଟେ ଅ ଛି ମାନେ ଦତା ନଈ ଜାଣିଥିବ?
ହୁଁ- ହୁଁ ଭାର ଜାଣିନେଇ ସେ ହେଇଥିବ, ସେଇ ଆ ସହିତ କନେକ୍ଟ ଥିବ ଆଉ। ସେ ଯୋଉ ହଁ ବ୍ରାହ୍ମଣୀ ସହିତ କନେକ୍ଟଡ୍ ଥିବ ଆଉ ହଁ।
ହୁଁ ସେଇଟା ଆସିଛି ଆମର, ଆମର ଘର ଯୋଉଠି ସେ ଲାଷ୍ଟ ସେଇଠୁ ମାନେ ବନ୍ଦ। ସେଇଟୁ ଆଉ ସାଡୁକୁ ନାହିଁ, ସେଇଟା ଆମର ଯୋଉ ଡୋଜର୍ ଆସି ସେ ଡୋଜର୍ ଆସି ଗୋଟେ ଥର ସଫା ହେଇଥିଲା ଆମର, ବ୍ଲକ ତରଫରୁ ନା କଣ।
ଆଚ୍ଛା।
ସେଇଟା ପୁରା ବଡ ଖ ମାନେ ଖାଲ କରିଦେଇଥିଲା, ପାଣିଟା ପାଣି ବି ଅଧିକ ଅଧିକ ଥିଲା। ସେଇଠି ଆମେ ଯାଇକି ବଇଁଞ୍ଚି ଜାଣିଥିବ? ବଇଁଞ୍ଚି, ତ ସେଇଟା ପକେଇକି ମାଛ ଧରୁ ଡେଲି ଡେଲି।
ଆଚ୍ଛା ମାଛ ପଡିଯାନ୍ତି?
ହଁ ପୁରା ଯୋଉ କଣ ସେଇଟାକୁ କୁହନ୍ତି, ଛୋଟ ଛୋଟ ଯୋଉ ମାଛ ଗୁଡା? ସେଗୁଡା ଖାଲି ଅନେଇ ଥିବେ ଜିଆ ଗୁଡା ଖାଇଆକୁ। ଛୋଟ ପୁରା ଚୁଇଁ ଚୁଇଁ। ସେ ଖାଲି ବ ଜିଆଟା ଲଗେଇକି ପକେଇବୁ ତ, ସେ ପୁରା ସାଙ୍ଗେ ସାଙ୍ଗେ ଆସିକି ଖୁମ୍ପିବେ। ତାର ଯୋଉ ଷୋଲୋଟା ଗୋଟେ ଲାଗିନଥାଏ, ଷୋଲୋ ବୁଡିବ ତ ହଁ ସୋଲ ବୁଡିବ ତ ଆମେ ପୁରା ଉଠେଇବୁ, ଉଠିଲା ବେଳେ ଲାଗିଯାଇଥିବ ଗୋଟେ ହି- ହି।
ହୁଁ।
ମେଞ୍ଚେ ଗୋଟେ ଧରିକି ଅଣୁ ଆମେ।
ହୁଁ ନଈ ତଳିଆ ଛୁଆ ଆଉ, ମାଛ ଧରିବ ଆଉ।
ପୁରା ପାଖରେ ଆମ, ନଈ ପାଖରେ ଆମ ଘରଟା। ନଈଟା ଏବେ ଆଉ ନାହିଁ ସେଇଟା, ଆଉ ପୁଣି ଦଳ ଫଳ ହେଇଗଲାଣି।
ହଁ ସଫା ନହେଲେ ସବୁ ବର୍ଷ ଦଳ ହବ ଆଉ।
ହୁଁ ଦଳ ହେଇଗଲାଣି ମାନେ, ସେ ଦଳ ଉପରେ ଚଢିକି ଜଣେ ସେପଟକୁ ବି ଯାଇପାରିବ। ପୁରା ଝୁଲା ପୋଲ।
ଆଚ୍ଛା।
ସେପଟ ନଈ ସେପଟେ ଯୋଉ ବିଲ ଗୁଡା ଅଛି, ଯୋଉମାନେ ଯାଆନ୍ତି ଏପଟୁ। ସେମାନେ ସବୁ ସେଇପଟ ଦେଇକି ଚଢ଼ିକି ପଳାନ୍ତି ସେ ମାନେ ଦଳ ଟା ଏମତି ହଲ ହଲ ହଲ ହଲ ହଉଥିବ। ଝୁଲି ଝୁଲି ଯାଉଥାଏ ତାପରେ
ହୁଁ ହୁଁ। ଆଉ ମାଛ ଧରିକି ଆସିକି ରାନ୍ଧ?
ହୁଁ। ଆଉ ଆମର ଆମର ସେଇଠି ଜାହାଜ ହେଇ ଜାଣିନଥିବ ଭିତରେ।
କଣ କହିଲୁ?
ନା ମୁଁ କହିଲି ଆଉ ଗୋଟେ ଆମର ସେଠି ପୋଖରୀଟେ ଅଛି ସେଇଟା ଆମର ଖରା ଦିନରେ ସେ ପଟେ ଆମର ଯୋଉ ସେ ପୋଖରୀ ସାଇଡରେ ଯୋଉ ବିଲ ଗୁଡା ଖରା ଦିନରେ ତ ପାଣି ମଡା ପାଣି ମଡା ହୁଏ ଜାଣିଛ ତ?
ହଁ ହଁ।
ହଁ ପାଣି ମଡ଼ା ହେଇଛି। ହେଲେ ଲାଷ୍ଟ ବେଳୁ ପାଣି ଟିକେ ଅଳ୍ପ ଅଳ୍ପ ଥିବ କାଦୁଅ ଟାଇପ ର ହେଇଯାଇଥିବ।
ହୁଁ।
ତାର ଭିତରେ ବି ପଶିକି ଛୁଆଗୁଡା ଧରନ୍ତି। ବଡ଼ ବଡ଼ ଲୋକ ଗୁଡ଼ା ବି ଧରନ୍ତି ହୁଁ।
ହଁତାହେଲେ ମାଛ ରାନ୍ଧୁ।
ହଁ ସେଇ ମାଛ ଗୁଡା ଭଲ ଲାଗେ ଆଉ ଆଉ ଏପଟେ ମିଳୁଛି ଯୋଉ ବଡ ବଡ କଣ ଏଟା ରୋହି ଭାକୁର ବେକାରିଆ ଲାଗୁଛି ଖାଲି
ହଁ ବା ସେଟା ସମୁଦ୍ର ମାଛ ଗୁଡା ଆଉ।
ହୁଁ ଆଉ ଚିଙ୍ଗୁଡ଼ି ବି ଭଲ ଲାଗେ ଚୁନା ମାଛ ବି ଭଲ ଲାଗେ।
ହୁଁ ହୁଁ। ହଁ ଚିଙ୍ଗୁଡି ଚୁନା ମାଛ ଟେଷ୍ଟ ଭଲ।
ହୁଁ। ଆଉ କିନ୍ତୁ ମାଛର ମୁଣ୍ଡ ଟା ଭଲ ଲାଗେ ବେଶୀ ମୁଣ୍ଡ ଟା ହଉ ତା ଲାଞ୍ଜ ଟା।
ଲାଞ୍ଜ ଖାଲି କଣ୍ଟା।
ହଁ କଣ୍ଟା ଗଟା ହେଲେ ପୁରା ଲାଞ୍ଜ ପୁରା ଲାଞ୍ଜ ପଟ ଯୋଉ ତାର କଟା ହୁଏ ଯୋଉ ଲାଞ୍ଜ ଟା ସେଇ ପ ଲାଷ୍ଟ ଆଡ଼କୁ ମତେ ସେଇଟା ଭଲ ଲାଗେ।
ମାଂସ ଗୁଡା ଟିକେ ତାର ଭଲ ଲାଗେ ଆଉ।
ହୁଁ।
ପାଟି କି ଟିକେ ଟେଷ୍ଟ
ଆଉ ତାର ଉପର ଚମଡ଼ା ଟା ବି ଭଲ ଲାଗେ ଆଉ ସେ ମଝି ପିସ୍ ଗୁଡ଼ା ମାନେ ଚମଡା ଖାଏ ଭଲ ଲାଗେ ସାଇଟ ଗୁଡା
ହୁଁ।
ଭିତର ଗୁଟା ଖାଇଲେ ଅଳ୍ପ ଖାଇଲେ ତା ଅଧିକ ଖାଇଲେ ବେକାରିଆ ଲାଗେ।
ଆଚ୍ଛା।
ଆଉ ଗୋଟେ ମାଛ ଅଛି କୋଚିଆ ମାଛ ଜାଣିଛୁ ସା
ହଁ ହଁ ଯୋଉ ସାପ ଭଳିଆ ହଁ।
ସେଇଟା ଖାଇଛୁ?
ହଁ ଖାଇ
ହଁ କେମିତି ଲାଗେ?
ହଁ ସେମିତି ଭଲ ଲାଗେ।
ଭଲ ଲାଗେ ମାନେ ପୁରା ପୁରା ବଢ଼ିଆ ଲାଗେ।
ହୁଁ। ସେ ମାଛର ଟେଷ୍ଟ ଟା ଭଲ ଲାଗେ।
ହଁ ଥିଲେ ସେଇଟା ଖାଇଲେ ମାନେ ଦେଖିଲେ ଖାଇବାକୁ ଇଛା ହୁଏନି ହେଲେ ମାନେ ତାର ରୋଷେଇ ହେଇସାରିଲା ପରେ ଭଲ ଲାଗେ।
ତା ଟେଷ୍ଟ ଟା ବଢ଼ିଆ ଦବ।
ଆଉ ଖାଇଛୁ ଚଢେଇ ଖାଇଛୁ।
ନା ନା ହେଗୁରା ମୁ
ଚଢେଇ ଚଢେଇ ମାନେ ଯୋଉ ଗେଣ୍ଡାଳିଆ ବଡ଼ ବଡ଼ ସେଇଟା କିନ୍ତୁ ମୁଁ ଖାଇନି ହେଲେ
ଖାନ୍ତି ଲୋ।
ଖାଆନ୍ତି ଜାଣିଛି ହେଲେ କିନ୍ତୁ ଖାଇନି ସେଇଟା ଆଉ ଧରି ତ ହୁଏନିଠିକ ସେ ରେ ଉଡ଼ି କି ପଳାନ୍ତି।
ଉଁ ଜାଲ ଫାଲ ପକେଇ ଧରନ୍ତି।
ହୁଁ ଆଉ ହେଲା ମୁଁ ଘରେ ଥିଲା ବେଳେ ଜାଣିଚୁ ଗୋଟେ ମାନେ ଚଢେଇ ଧରିବାକୁ ମୋର ଟିକେ ଚଢେଇ ଧରିବା ପାଇଁ ମତେ ବହୁତ ଭଲ ଲାଗେ। ମୁଁ ମୋର ଆସ୍ତେ କଲେଜ ରୁ ଆସେ।
ହୁଁ
କାମ ନଥାଏ ମେନ୍ଚଡ଼ ଭାତ କି ଖାଇବା ଦିନ ଚାଉଳ ଫାଉଳ ବି ପକେଇ ଦିଏ ଗୋଟେ ଜାଗାରେ ତାପରେ ଗୋଟେ ଫାସ ଟେ କରିକି ବସାଏ ଏବେ ଆସିକି ଚଢେଇ ପଡିବ ଆଉ। ଦେଖିଲାବେଳକୁ ସେ ଆସିକି ସେ ଚାରିପଟ ବୁଲି ବୁଲି ଖାଇ ଦେଇକି ପଳେଇଥିବେ କିନ୍ତୁ ପାସରେ ପଡ଼ୁନଥିବେ ଜମା। ତାପରେ ଗୋଟେ ଦିନ ବହୁତ ଦିନ ଏମତି ଚଢେଇ ପଛରେ ଲାଗି ଲାଗି ଲାଗି ଗୋଟେ ସେ ଦିନ ଆମ ଘର ଭିତରେ ଗୋଟେ କୁଣ୍ଡା ଖିଆ କୁଣ୍ଡା ଖିଆ ଚଢେଇ ଜାଣିଥିବ ତ ମାଟିଆ ମାଟିଆ ପୁରା ଟୋଟାଲି ତା ଦେହସାରା ମାଟିଆ ହଁ। ସେଇଗୁଡା ଗ ଦିଟା ଆସି ପଶି ଯାଇଥିଲେ ଆମ ଘର ଭିତରେ। ତା ଆମର କବାଟ ଝରକା ଦେଇକି ଦିଟାକୁ ଧରିଦଲୁ ଆଉ। ଧରିକି ତାକୁ ରଖିଥିଲି କୋଉଠି ରଖିଥିଲି କହିଲୁ।
କୋଉଠି?
କହନୁ ଗୋଟେ ଗେସ୍ କରିକି।
ପିଞ୍ଜରା ଫିଞ୍ଜରା ରଖିଥିବୁ ଆଉ କୋଉଥିରେ।
ପିଞ୍ଜଡା ନୁହଁ ପିଞ୍ଜଡା ମୁଁ ତ ହଠାତ୍ ଧରିଲି ପିଞ୍ଜଡା ଟା କୋଉଠୁ ଆଣିବି। ଯୋଉ ହେଲା ସାଇକେଲ ଯୋଉ ବାସ୍କେଟ ଆସେନି ଆଗରେ ଗୋଟେ ନଥାଏ। ସେଇତାରେ ସେଇଟା ତ ରଖିକି ତାପରେ ତାକୁ ଘୋଡେଇ ଦେଇଥିଲୁ। ସିଏ ଦି ତିନି ଦିନ ରହିଲେ ତାପରେ ପୁରା ବହୁ ଯରସେ କେଁ କେଁ ଚେଁ ଚେଁ ମେଁ ମେଁ। ହେଲେ ଏତେବେଳେ ବାପା ମୁଁ ଗୋଟେ ଥର କଲେଜ ପଳେଇି ଥିଲି ଆସିଲା ବେଳକୁ ବାପା ଖୋଲି ଦେଇଛନ୍ତି।
ଓହୋ
ତ ସେ ଚଢେଇ ଯେତେବେଳେ ବୋବେଇ ଦିଟା ଯାକ ଚାରିପଟ ଆସି ପୁରା ମେନ୍ଚେ ଗୁରା ଚଢେଇ ଗଦା ହେଇଯାଇଥିବେ ଆମ ବାହାରେ ତାଙ୍କୁ ବର୍ଷେଇ ଦେଇଥୁ ଆଉ ସିଏ ଭାବିବେ ବୋଧେ ମୁଁ ବଣରେ ଅଛି ଭାବିବେ ବୋଲି ତା ଚାରିପଟ ସେଇ ଯୋଉ ବାସ୍କେଟ ଚାରିପଟ ମେଞ୍ଚେ ଗୋଟେ ଡାଳ ଫାଳ ଟଙ୍ଗେଇ ଦେଇଥିବୁ ଆଣିକି। ସିଏ ଭାବିବେ ଆଉ ଆମେ ବୋଧେ ବଣରେ ଅଛୁ ଆଉ। ତାପରେ ତା ଚାରିପଟ ଆସିକି ସେଯେତେବେଳେ ଚେଁ ଚାଁ ଚେଁ ଚାଁ ହେବେ ଚାରିପଟେ ଆସିକିରି ମେଞ୍ଚେ ଗୁଡେ ଚଡ଼େଇ
ଚଢେଇବା ଜଣେ ବୋବେଇବ ମାନେ
ହଁ
ଆଉ କଁ?
ଆଉ କହୁନୁ।
ଆଉ ମୋଟନ୍ ମୁଁ ଚଢେଇ। ନା ନା ସେଗୁରା
ଚଢେଇ
ନା ଚଡ଼େଇ ଫଡ଼େଇ ମୁ ଧର
ଧରିବୁ ନା ଭଲ ଲାଗିବ ଏବେ ଧରୁନାହିଁ। ସେ ଧରୁଥିଲେ ନା ସେବେ ଆଉ କଣ ଏବେ ଧରୁଛି ନା କଣ କେବେ ଧରୁଥିଲି।
ଆଇଁଷ ବି ମତେ ପସନ୍ଦ ନୁହଁ କିନ୍ତୁ କଣ କରିବା ଆଇଁଷଟା ପ୍ରୋଟିନ ରହୁଛି।
ନା କାହିଁକି ସୋୟାବନ୍ ଯଦି ଚିକେନ୍ ମଟନ୍ କିଛି ନ ଚିକେନ୍ ନ ଖାଇଲୁ କି ମାଛ ନ ଖାଲି ସୋୟାବିନ୍ ଖାଇପାରିବୁ।
ଆରେ ନାଇଁ ନାଇଁ ଆମେ ତ ଯୋଉଠି ରହୁଛ ନାହିଁ ନା ଆମ ନିଜେ ଚହେର ଖାଇବାକୁ। ଏବେ ମେସ୍ ହଉଛି ନା ବାର ଅନସାରେ ଆଇଁଷ ହବ ସାଧା ଫାଦା କିଛି ହବନି ମତେ ବାଧ୍ୟ ରେ ଖାଇବୁ ନା ସାଧା ଖାଇବୁ ମାନେ ନିଜ ହାତରୁ ପଇସା ଦିଅ। କେତେ ଦିନ ନ ଖାଇବ।
ମାନେ ସିଏ କଣ ବାର ଅନୁସାରେ କରିକି ଦିଅନ୍ତି। ବାର ଅନୁସାରେ କରିକି ଦିଅନ୍ତି ଆଉ।
ଆଇଁଷ ବାରେ ଆଇଁଷ ହବ ଆଉ ହୁଁ। ମୁଁ ଏଇ ଶ୍ରାବଣ ମାସ ରେ ଛାଡି ଦେବି ମାନେ ଏଇନା ଖାଇବାକୁ ଇଛା ହବନି ତାପରେ।
ଯା ହଉ ଆପଣ
ଆର ବର୍ଷ ଏମିତି ଛାଡି ଦେଇଥିଲି। ମାସେ ଛାଡ଼ି ଦେଇଥିଲି ତା ପର ପର ମାସ ଯାଏଁ ଖାଇଲିନି ପୁଣି ଖାଇଲି।
କଟ ମାସରେ ରେ ଖାଅ ନା ଛାଡ଼?
ମୁଁ ବି ଛାଡିଦିଏ କାର୍ତିକ ମାସ।
ଯା ହଉ କେଡେ ବଡ ଭକ୍ତ ଶିବଙ୍କର ଶିବ ପୁରା ଖୁସି ହଉଥିବେ ଶିବଙ୍କର ଗୋଟେ ଏଡେ ବଡ ଭକ୍ତ ଟେ ଅଛି।
ହୁଁ ହୁ ହୁଁ ଆଁ ମ ଖାଉଥିଲି ଛୋଟବେଳେ ଛୋଟବେଳେ ଘରେ ବାଧ୍ୟରେ ଖଇ
ମୁଁ ଆଉ କାର୍ତିକ ମାସା ରେ ତ ମୁଁ ସେ ହଁ ଯଉମାନେ ବି ପୁରା ଡେଲି ଖାଉଥିବେ ଚିକେନ୍ ମଟନ୍ ସେମାନେ ବି ବୋଧେ କାର୍ତିକ ମାସରେ ଛାଡ଼ିଦିଅ ଭାବନ୍ତି ଆମେ ମାନେ ଗୋଟେ ମାସ ଛାଡି ଦେଇକି ପୁରା ସବୁ ପୁଣ୍ୟ କରିବୁ ଆଉ ହଉ
ହୁଁ।
ଆଉ ଜଣେ ଜଣେ ପାଞ୍ଚ ଦିନ ଛାଡ଼ନ୍ତି ଆଉ ଜଣେ ଜଣେ ମାସ ସାରା ଛାଡ଼ନ୍ତି।
ହୁଁ।
ଶ୍ରାବଣ ମାସ ପରେ ବଧେ କାର୍ତ୍ତିକ ମାସ ଆସେନା।
ହୁଁ।
ଶ୍ରାବଣ ମାସ ପରେ କାର୍ତ୍ତିକ ମାସ ଆସେ ନା?
ନା ନା ସେଟା ହିଁ ଶୀତ ଦିନେ ଆସିବ ନା ନଭେମ୍ବର ଆଡ଼କୁ।
ନ ହଁ। ନଭେମ୍ବର କୁଆଡେ ଜାନୁ ଡିସେମ୍ବର କି ଜାନୁଆରୀ।
ନଭେମ୍ବର
ଖଇ ସୋଇପଡ ଆଉ ରଖୁ ଚି ଆଉ।
ହଉ ହଉ ହଉ।
ହଉ।